ଉଁ ଆଜ୍ଞା, କଣ କରୁଛତି?
ହ୍ୟାଲୋ ଆଜ୍ଞା।
ହଁ କୁହନ୍ତୁ।
ଆଉ ଆପଣ, ଆପଣଙ୍କ ଘରେ ପରିବାର, ଆଉ ଆପଣଙ୍କ ବାପା ମା ସବୁ ଠିକ ଅଛନ୍ତି?
ହଁ ହଁ ସବୁ ଠିକ ଅଛନ୍ତି, ଟିକେ କାମ ଥିଲା ତ
ଆଚ୍ଛା ଆଚ୍ଛା।
ଆମର ଆଜି ଟିକେ ନିମକି ଆଉ ଆଡ଼ିସା ଆଉ ଆମର ସକରପାରେ ଆଉ ଟିକେ ଆଣ୍ଠପାଗୁଡି ଆଉ ଭାଜି ଏଗୁଡା ସବୁ ହେଇଥିଲା ଆଉ।
ଆଚ୍ଛା ଆଚ୍ଛା।
ଆପଣ ଏହାର ରେ-ରେସିପି ସବୁ ଜାଣିଛତି?
ନାଁ ନାଁ ରେସିପି ଆମର ସବୁ ଜାଣିନି ଆଉ। ଆପଣ ଅ ଲିମକି ଲିମକ କଣ କରନ୍ତି କି?
ହଁ ଲିମକି ଆପଣ ଗୋଟେ ଗୋଟେ କିଲୋ ମଇଦା ନେବେ ଏ ତାରେ ଅ ଖାଉ ମଏନ୍ କହୁଛନ୍ତି ଯୋଉଟା ସେଇଟା ତାକୁ ଆମ ଘିଅରେ ଦେଇପାରନ୍ତି, ତେଲରେ ଦେଇପାରନ୍ତି ଆଉ ସେଇଟାକୁ ଦେବେ। ତାପରେ ମର୍ଚ, ଲୁଣ ଅ ଏତିକି କଲା ପରେ ତାକୁ, ଉମ୍ ଚକୁଡିବେ ଆଉ ଟିକେ ହାର୍ଡ ଚକୁଡିବେ ସେଉଠୁ ଛୋଟ ଛୋଟ ବଲ୍ସ କରିବେ, ତାକୁ ଆଉଥରେ ବଳିବେ ଆମ ତ୍ରିଭୁଜ ଟାଇପ ବଲ୍ସ କରିବେ ସେଉଠୁ ତେଲର ଟେମ୍ପରେଚର ଦେଖିକି ପକେଇବେ ଆଉ ଟିକେ ହାଲକା ତେଲରେ ପକେଇବେ ଆଉ ଛାଣିକିରି କାଢିବେ ଆଉ। ହୁଁ କିସ କୁହନ୍ତୁ।
ଆପଣ ଆଉ କଣ କରନ୍ତି ମିଠା?
ଅଁ ମିଠାରେ ଆମର ଆଜି ଆମର ଆରିସା ହେଇଥିଲା ଆରିସାକୁୁ ପ୍ରଥମେ ଚାଉଳ ବତୁରା ହବ ତାକୁ ଚବି କୋଡିଏରୁ ଚବିଶ ଘଣ୍ଟା ବତୁରେଇବା ସେଉଟୁ ତାକୁ ଆଉଥରେ ଗୋଟେ ଜାଲିରେ ଛାଣିକିରି କାଢ଼ିବେ, ପାଣି ଗୁଡାକ। ଆଁ ତାପ ଆଉ ଚୁନା କଲା ପରେ ଚେନି ଆମର ନେଇଥିବେ କି କେଜିଟି ଚାଉଳ ନେଇଥିବେ ତ ଆମକୁ ପଚସ୍ତରି ଗ୍ରାମ୍ ଗୁଡ କିମ୍ବା ଚିନି ଦରକାର। ସେଇଟାକୁ ପାଗ କରିବେ, ସିଏ ଚକଲେଟ୍ ବଲ୍ସ ଟାଇପ ର ହବ, ମାନେ ଜେଲି ଟାଇପର ଚକଲେଟ୍ ହବ ସେତିକି ହେଲା ପରେ, ଚୁନା ପକେଇ ପକେଇ ତାକୁ ବାଇଣ୍ଡିଂ କରିବେ ଆଉ ସିଏ ଗୋଟେ ଡୋ ହବ ଆଉ। ତାପରେ ତା ଉପରେ ଘିଅ ଦି ତିନି ଚାମଚା ପକେଇବେ ତାପରେ ଗୋଟେ ଥାଳିଆଟାରେ ନେବେ ତାଡି ତାଡ଼ିକିରି ଆଡିଶା ପି ପିଠା ତିଆରି କରିବେ। ଆଉ ତେଲ ବେଶୀ ତାତି ନଥିବ ମିଡିୟମ ଜାଳରେ ତାକୁ ପକେଇବେ, ତ ହେବ ଆଉ କାକରା ପିଠା ଆଉ ଏ ଆମର ଆରିସା ପିଠା ଆଉ।
ଅଛି।
ହଁ।
ବହୁତ ବଢିଆ ଆଉ।
ଆ ଆପଣ କଣ କରୁଚତି?
ହଁ ଏବେ ପଢାପଢି ସରିଲା ବ୍ରହ୍ମଶ୍ରୀ କଲରେ ଏକ୍ଜାମ ପାଇଁ ଗୋଟେ ପରୀକ୍ଷା ପାଇଁ ଚାଲିଛି ଆଗ ଟିକେ ଯାଇଥିଲି ବୁଲିଆ ଭୋଜି ଖାଇ ସେଉଠୁ ଖା ପିଅ କରିଲି। ଆଉ ଆସିଲି ଟିକେ ଗଢୁଥିଲି ଆଉ ବର୍ଷା ଦିନ ରବିବାରେ ଆଁ ଟିକେ ମାଣ୍ଡିଆ ଲାଗେ ଆଉ କାମ ବାଡି କିଛିନାଇଁ। ଆଉ ଆପଣ ଯାଇଥିଲେ ପରା ଭୋଜିିକି?
ହଁ ଆମେ ଭୋଜି ଜି ଆଜି ଯାଇଥିଲୁ ଭୋଜିରେ ଆମର ଭାତ ଡାଲି ତରକାରୀ ଖୁର୍ମା ଖିରି ଖଟା ଆଉ ଏଇଗୁଡା ସବୁ ହେଇଥିଲା ଆଉ ଆଣିଥିଲେ ଘରକୁ ବହୁତ ଗୁଡିଏ ଆଣିଥିଲେ ଆମେ ଖାଇଲୁ ଆଉ ରାତିକୁ ମଧ୍ୟ ଟିକେ ଅଛି ଆଉ ସମସ୍ତେ ଖାଇନୁ ଖାଇବୁ ଆଉ କଣ ଦେଖିବା ଭାତ ଟିକେ ହେଇଠି କଣ ଟିକେ କରିବା ହାଲକା ଜିନିଷ ଆଉ। ଆଉ ଆପଣ କଣ କଲେ।?
ଆଜି ମୁଁ ଯାଇଥିଲି ଆଉ ଗୋଟେ ଭୋଜିକି ଏ ଖାଆ ପିଅ ସାରି ଆଇଲି ଭୋଜିରେ ଆଜି ଭାତ ଡାଲି ଆ ପନିର ଟିକେ ହେଇଥିଲା ଚିପ୍ ଟିକେ ପାଇସି ଟିକେ ସଲାଡ ଟିକେ ତାପରେ ଏଁ ଆସେରୀ ପାରପେରି ପରିବା ଟିକେ ଆଜି ଆଣିଲି। ଆଉ ରଥ କାମ ଚାଲିଥିଲା ବଇ ଦେଖୁଥିଲି କଣ କେମିତି ଚାଲିଛି ରଥ କାମ। ଆପଣ ପୁରୀ ଆଡ଼େ କେବେ କଣ ଯା ଜ ଯାଇଥିଲେ।
ଆମେ ପୁରୀ ବର୍ଷେ ତଳେ ଯାଇଥିଲୁ। ଆଉ ଯାଇନୁ ଆଉଥରେ କେତେବେଳେ ସୁବିଧା ହେଲେ ଏଇ ତ ପିଲାର ପଢାପଢି ଚାଲିଚି। ଆଉ ପଢାପଢି ସ ସରିଲା ପରେ ଯେତେବେଳେ ଯିବା ଦେଖିଆ ଭାବିଛୁ ଆଉ ଆଉ ଆଥ ସ୍କୁଲ ତ ଏବେ ଛୁଟି ମିଳିବନି ଦେଖିଆ କେବେ ମିଳିବ।
ଆଉ ପିଲର କଣ ଚାଲିଛି ପଢା ପଢ଼ି?
ପିଲାର ଏବେ ସେବେନ୍ତଃ ପଢୁଛି। ଆମେ ଗୋଟେ ଗାଁ ତ ବାହାରକୁ ପଳେଇ ଆସିଛୁ ମୋ ମା ଅରୁ ଆଉ କାଲି ସକାଳ ଚାରିଟାରେ ଆମେ ମୋହନା ପଳେଇବୁ। ଏଇଠୁ ମୋହନା ସତୁରି କିଲୋମିଟର ଚାଳିଶ ପଇଁଚାଳିଶ କିଲୋମିଟର ହବ ତ କାଲି ଆମେ ଯିବୁ। ସେଠୁ ପହଞ୍ଚିଲା ବେଳକୁ ଛଟା ହବ ପିଲା ଦେଖିବା ପିଲା ହବ ବଲେ ଟିଉସନ ଛଟା କି ଛଟା ଅଧରେ ପଳେଇବ ଦେଖିବା କଣ କରିବା ଆଉ
ଆଚ୍ଛା ଆଛା ଆପଣ ସେପଟେ ଏ କଣ ସୁ ସକାଳୁ ଜଳଖିଆ ଖରା ବେଳୁ ଖାଇବା ରାତିରେ ଛୁ କଣ ହୁଏ?
ସକାଳେ ଆମର ଅ ଇଡିଲି ଆଉ ଦୋସା ଚକୁଳି ପୁରୀ ଉପମା ଆଉ କେବେ କେମିତି ହାଲକା ଜଳଖିଆ ଯେମିତି ଆମର ରୁଟି କ୍ଷୀର ଚୁଡା ଧୁବୁଜା ଦଲିଆ ଉପମା ତ ଏଇଗୁଡାକ କେବେ କେମିତି ହୁଏ। ଆଉ ଆମର ଦିନ ଯିନ୍ତି ଖାଇବା ଟା ଆଉଥରେ ଘଣ୍ଟେ ରୁ ଦିଟା ରେ ହୁଏ। ଭାତ ଡାଲି ଭଜା ତରକାରୀ ଆଉ ରାତି ପୁଣି ଆଥରେ ସନ୍ଧ୍ୟାବଳ ହାଲ କା ଜଳଖିଆ ଆଉଥରେ ରାତି ପୁଣି ଭାତ ଭାତ। ରୁଟି ଡାଲମା ଯୋଟା ହେଲେ ଆଉ।
ଆଛା ବହୁତ ବଢିଆ ବହୁତ ବଢିଆ ସେ ବଳଛ ସେଇ କଥା ଖାଲି ଖାଦ୍ୟ କିଛି ଅଲଗା ନାଇଁ ଆପଣ ଡାଲମା କରନ୍ତି?
ହଁ ଆମର ଡ଼ାଲମା କରୁ। ଆମର ଡ଼ାଲମା ଆପଣ ଜାଣିଛନ୍ତି ଡା ଡ଼ାଲମା ରେସିପି?
ନାଇଁ ତ କହିବେ ଟିକେ।
ଆମର ଡ଼ାଲମା ରେ ଯେମିତି ବୋଇତାଳୁ, ବାଇଗଣ ଆଉ ଦେଶୀ ଆଳୁ ସାରୁ ଆଳୁ। ଆଉ କଞ୍ଚା କଦଳୀ। ଏଗୁଡ଼ାକ ସବୁ ପଡ଼େ ଆପଣ ଜାଇ ଦୁଇ ତିନି ପ୍ରକାର ଏକାଥରେ ପକେଇ ପାରନ୍ତି ନହେଲେ ଗୋଟେ ପ୍ରକାର ପକେଇବେ ଯେମିତି ଆମର କାନପୁର୍ ଡ଼ାଲି, ମୁଗ ଡ଼ାଲି। ହରଡ଼ ଡ଼ାଲି। ଏ ସବୁ ପକେଇକି ଗୋଟେ ହୁଇସିଲି ମାରିବେ ପାଣି ଦେଇକରି। ତା ଦେହରେ ଟିକେ ଲୁଣ କଞ୍ଚାମରିଚ ଅଦା ଏତିକି। ପକେଇଲା ପରେ ଗୋଟେ ଦି ତିନିଟା ହୁଇସିଲି ବାଜିଲା ପରେ ତାକୁ ଜିରା ମରିସ ଗୁଣ୍ଡ କରିବେ। ଆଉ ଓହ୍ଲେଇଲା ପରେ ଆଉଥରେ ହାଲକା ଗୋଟେ ଛୁଙ୍କ କରିବେ। ଜିରା, ଶୋରିଷ, ଶୁଖିଲା ଲଙ୍କା ଭେର୍ସୁଙ୍ଗା ପତ୍ର ତ ଛୁଙ୍କ କଲା ପରେ ଆଉ ଗୋଟେ ମସଲା କଣ କରିବେ ଯେମିତି ଜିରା ମରିଚ। ଭାଜିକି ତାକୁ ଭାଜିକି ଗୁଣ୍ଡ କରିକି ପକେଇବେ ପଜନା ପକେଇବେ ଆଉ ଡ଼ାଲମା ବଢ଼ିଆ ଲାଗେ ଡ଼ାଲମା।
ଆଚ୍ଛା ଆଚ୍ଛା ଆପଣ ଭାଗବତ ପଢ଼ନ୍ତି?
ହଁ ଆମର ଭାଗବତ ପଢୁ ସକାଳୁ ସକାଳୁ ତ ଏମିତିରେ ସମୟ ହୁଏନି। ଆଉ ସନ୍ଧ୍ୟାବେଳୁ ପଢୁ। ଆଉ ସକାଳ ଓଳି ଟିକେ ଆମର ବିଷ୍ଣୁ ଙ୍କ ନାମ କିମ୍ବା ଭଗବାନର କିଛି ନାମ ପାଠ। ଏଗୁଡ଼ାକ ହୁଏ ଆଉଥରେ ପୁଣି ସନ୍ଧ୍ୟାରେ ହୁଏ। ଆଉ ମନ୍ଦିରକୁ ଯାଉ ବେଳେ ବେଳେ ଆଉ।
ହଁ ଆଜି ମୁଁ ବି ଟିକେ ଭାଗବତ ପଢ଼ୁଥିଲି। କିଛି ଅଛି ଶ୍ଳୋକ ଏମିତି। ତାଙ୍କର ନଥାଏ ଆଦେଶ ଯେବେ ତୁ ହୋଇବୁ ସନ୍ନ୍ୟାସ। ସେଥିରେ ପ୍ରୟୋଜନ ନାହିଁ ତପସ୍ ତପସ୍ୟା ବିଫଳ ହୁଅଇ ତାଙ୍କର ପୂର୍ବରୁ ସୁକୃତ। ଫଳକୁ ତୁ ହି ହେଲୁ ଯାତ। ତୁ ନିଜେ ଉଦ୍ଧାର ପାଇବୁ ପୁଣି ତାହାକୁ ଉଦ୍ଧାର ଉଦ୍ଧାରିବୁ। ଏମିତି ଭାଗବତ ବେଳେବେଳେ ଟିକେ ପଢ଼େ ଆଉ ମନେ ରହିଯାଏ ଟିକେ ଟିକେ ଆଉ ମନ୍ଦିର ଆଡ଼େ ଗଲେ ସେଠି ବି ଭାଗବତରେ ଚାଲେ ଏଇଟା ହଉଚି ଜିରୋ ମୁୁକ୍ତ ମୁକ୍ତି ଭାଗବତ। ଅନ୍ୟ ଭାଗ ଭାଗବତ ତ ବା ଅଛି ମୁଁ ସବୁ ଏଇ ଟିକେ ସେଠି ପଢ଼େ ଆଉ ରାମାୟଣ ଟିକେ ଏ ଯୋଉ ମୋବାଇଲରେ ଯୋଉ ଆସେ ଦେଖେ ଆ ଆପଣ ମୁଁ ଦେଖନ୍ତି କି ସିରିଏଲ ରାମାୟଣ?
ନାଇଁ ମୁଁ ତ ସେଗୁଡ଼ାକ ଦେଖେନି କେବେ କେବେ ଟିକେ ମୋବାଇଲ ରେ ଆମର ସେ ପ୍ରେ ପ୍ରେମାନନ୍ଦ ବାବା ଙ୍କ ର ଟିକେ ପ୍ରବଚନ ଆଉ କୃଷ୍ଣଙ୍କର ଆସିଥାଏ ଗୋଟେ ଛୋଟ ଛୋଟ ମାନେ ମିନି ଭିଡ଼ିଓ ଯାକ ବହୁତ୍ ବଢ଼ିଆ ଲାଗେ ସେ ଭିଡ଼ିଓ ଯାକ ଦେଖିବାକୁ। ଆଉ ଟିକେ ପ୍ରବଚନ ଦେଖେ ଆଉ ପ୍ରବଚନ ଦେଖିଲେ ଆଉ କିଛି ପଢ଼ିବାକୁ ଇଚ୍ଛା ଆଉ କିଛି ହୁଏନି ଆଉ। ଦେଖିବା ଭାବିଛୁ କେତେବେଳେ ବୃନ୍ଦାବନ ଗଲେ ଆଉ ପ୍ରେମାନନ୍ଦ ବାବାଙ୍କ ପାଖକୁ ଟିକେ ଯିବା ଦର୍ଶନ କରିବା। ରାଧାବଲ୍ଲଭଙ୍କୁ ଟିକେ ଦେଖିଆ ରାଧା ରମଣଙ୍କୁ ଟିକେ ଦେଖି ବା ଆମର ଆଉ କିଏ ଅଛନ୍ତି ଯେମିତି ବାଙ୍କି ବିହାରୀ ଆମର ରାଧାକେରି କୁଞ୍ଜ ଆଉ ଯାଇଛନ୍ତି ବୃନ୍ଦାବନ କେବେ?
ନାଇଁ ବୃନ୍ଦାବନ ଯାଇନୁ ଉଁ ଯିବା ବୋଲି ଭାବୁଚୁ। ୟୁଟ୍ୟୁବରେ ଅନଲାଇନ୍ ଯାହା ଟିକେ ଦେଖୁ ନହେଲେ ନାଇଁ। ଆମର ଜଣେ ମହାରାଜ ଜଣେ ଯାଇଥିଲେ ସେ ବୃନ୍ଦାବନ ଉପରେ କହୁଥିଲେ ଶୁଣୁଥିଲୁ।
ଆଉ ପୁରୀରେ କଣ କଣ ବୁଲିଚନ୍ତି?
ପୁରୀରେ ଉଁ ପୁରୀ ମନ୍ଦିର ଏବଂ ସମୁଦ୍ରଆଡ଼େ ଯାଇଥିଲୁ, ସ୍ବର୍ଗ ଦ୍ୱାର ଟିକେ ମାତା ମଠ ଟିକେ ଏବଂ ପୁରୀରେ ଯୋଉ ଉଁ ମିଠା ଟିକେ ଖାଇଥିଲୁ ବହୁ ବଢିଆ ମିଠା ଏବଂ ଦହିବରା ପୁରୀରୁ ଖାଇଥିଲି ଏବଂ ମିଠାରେ ରସଗୋଲା କାଲାଯାମ୍ ଗୁଲୁଗୁଲା ଟାଇପର ହୁଏ। ତା ପରେ ରସ୍ ମଲେଇ, ରସ୍ ପାମ୍ପଡି
ଉ ଛେନାରେ ଗୋଟେ ହୁଏ ଛେନା ବାଦାମ ପଡିକି ଗୋଟେ କ୍ଷୀର ହୁଏ ତାହିଁରୁ ପିଇଥିଲି ଟିକେ ଏବଂ ପୁରୀ ଖଜା ଆଣିଥାଏ ବେଳେବେଳେ ଆଉ ପୁରୀରୁ ଅଁ ସେଠି ସେ ସମୟରେ ରଥ କାମ ଆରମ୍ଭ ହେଇନଥିଲା। ଏବେ ରଥ କାମ ବହୁତ ଦୂରୁ ଗଲାଣି ଯାହା ଦେଖୁଛୁ ଆଉ ଉଁ ରଥ ସମୟରେ ବି ଯିବାର ଇଚ୍ଛା ଏ ବର୍ଷ ଦେଖାଯାଉ କଣ ଜଗାର ଇଚ୍ଛା ହବ ଡାକିବ ଯିବୁ। ଏମିତି ହିଁ ଚାଲିଛି ଆଉ। ହଉ ଆଜ୍ଞା କଣ ହେଲାଣି? ଆଁ ଆମର ଜଣେ ମାମୁଁ ଜଣେ କଲ କରୁଛନ୍ତି କଣ ତାଙ୍କ ଆବଶ୍ୟକ ଅଛି? ଥିବ ମୁଁ ଆପଣଙ୍କୁ ଆଜି ରାତି ହେଲାଣି କାଲିକି ପରେ କଥା ହବା ଆଉ।
ହଁ ହଁ କାଲି ମୁଁ ଅପେକ୍ଷା କରିିଥିବି ଆପଣ କ-କ-କ-କଲ କରିବେ ଆଉ। ହଁ ହଁ ହଉ ରହୁଛି। ହଉ ଠିକ୍ ଅଛି ରହୁଛି।